ହ୍ୟାଲୋ
ବର୍ଷା ମ୍ୟାଡ଼ାମ ଆଉ କଣ ଖବର କେମିତି ଅଛନ୍ତି?
ବହୁତ ବଢ଼ିଆ ତମ ଖବର କଣ?
ହୁଁ ହୁଁ ଭଲ ଭଲ ଅଛି।
ଆଉ କେମିତି କଣ ସବୁ ଚାଲିଛି ସ୍କୁଲ ତମର।
ଓଉ ସ୍କୁଲ ତ ବହୁତ ଭଲ ଚାଲିଛି ଏବେ ନୂଆ ନୂଆ ତ ସ୍କୁଲ ଖୋଲିଲା। ଆଉ ପିଲାମାନେ ବି ତ ବହୁତ କମ୍ ପିଲା ଆସୁଛନ୍ତି।
ହୁଁ
ହ ତମ ସ୍କୁଲ ରେ ସେତିକି ପିଲା କମ୍ ପିଲା ଆସୁଛନ୍ତି ନା ଯେମିତି ଆଯୁଆଲ
ନାଇଁ ଆମର ହଁ ଅବଶ୍ୟ ସେଭେଣ୍ଟି ଫାଇଭ ପରସେଣ୍ଟ ପିଲା ଆସିଛନ୍ତି ଟୋଣ୍ଟୀ ଫାଇବ୍ ପରସେଣ୍ଟ ଆସୁନାହାନ୍ତି।
। ଆଉ ବିଦ୍ୟାଳୟ ଆଉ ସ୍କୁଲରେ ପାଠ ପଢ଼ା ପଢ଼ି ଏବେ ଷ୍ଟାର୍ଟ ହେଇଗଲାଣି। ନା ପିଲାଙ୍କୁ ଏବେ ଆଡଜଷ୍ଟମେଣ୍ଟ କରୁଛ ଖେଳକୁଦ କରିକି।
ସବୁ ଚାଲିଛି ମିଶା ମିଶି ହେଇକି। ପାଠ ପଢ଼ା ବି ଚାଲିଛି ଖେଳକୁଦ ଚାଲିଛି ସବୁ ଚାଲିଛି। ତମର ପ୍ରୋଗ୍ରାମ କଣ ନେକ୍ସଟ୍? କୋର୍ଷ ସାରିବା ପାଇଁ କୋର୍ଷ ତ ଏବେ ଷ୍ଟାର୍ଟ ହେଇକି ସାରିବା କଥା ଛାଡ଼।
ଏବେ ଯେହେତୁ ଛୋଟ ପିଲା ମାନେ ପ୍ରାଇମେରୀ ସ୍କୁଲ ନା ସେଥିପାଇଁ ପିଲାଙ୍କର ଆଗେ ଟିକେ ଖେଳକୁଦ ଉପରେ ବି ଟିକେ ବେଶୀ ଫୋକସ କରାହେଉଛି କାହିଁକିନା ନୂଆ ନୂଆ ସ୍କୁଲ ଖୋଲିଛି ଦେଢ଼ ମାସ ଛୁଟିରେ ଥିଲେ ସେମାନେ ଆଉ ପାଠ ସହିତ ତ ଏତେ ଟଚରେ ମାନେ ନଥିବେ। ତ ଏବେ ତାଙ୍କୁ ଟିକେ ଘରକୁ ସେମାନେ ମିସ୍ କରିଥିବେ ତ ସେଥି ପାଇଁ ତାଙ୍କୁ ଟିକଏ ଖେଳକୁଦ କରିକି କେମିତି ରେଗୁଲାର ରେଗୁଲାର ସେମାନେ ସ୍କୁଲ ଆସିବେ ସ୍କୁଲ ସହିତ ତାଙ୍କର ଭଲ ପଡ଼ିବ ସେ ତାରେ ଟିକେ ଫୋକସ କରୁଛୁ ତାପରେ ପାଠ ପଢ଼ା ପଢ଼ି ଆରମ୍ଭ କରିବୁ। ତା ଭିତରେ ବି ପାଠ ପଢ଼ା ଚାଲିଛି। ବେଶି ଟିକେ ଖେଳକୁ ଫୋକସ କରାହଉଛି ଆଉ।
ଆମର ଏଠିକି ଆମର ବେଶୀ ଏବେ ତ ବେଶୀ କହିବାକୁ ଗଲେ ମୁଁ ଫୋକସ୍ କରୁଛି ବେଶୀ କଣ ପୂର୍ବ ପାଠ ଗୁଡ଼ା ଆଲୋଚନା କରିବା ଉପରେ। କାହିଁକି ନା ସେମାନେ ତ ଦି ମାସ ଛୁଟି ଭିତରେ ସବୁ ପ୍ରାୟ ଭୁଲି ଯାଇଛନ୍ତି। । ସେଥିପାଇଁକା ତାଙ୍କୁ ଟିକେ ରିକଲ କରିବାକୁ ପଡୁଛି।
ଆଚ୍ଛା ଆଜ୍ଞା ଉ ପାଠ ଭୁଲିଗଲେ ତମ ଗ ରିଭିଜନ ପାଇଁ କିଛି କରିନଥିଲା ବ୍ୟବସ୍ଥା।
ହଁ ହେଇଥିଲା ହଲିଡେ ହୋମୱାର୍କ ଦିଆଯାଇଥିଲା। ତାପରେ ଚାଟବୋର୍ଡ ରୁ ଯାହାବି ସବୁ ହ୍ୱାଟସଆପ୍ ରେ ଆସୁଥିଲା ଭିଡିଓ ଗୁଡ଼ା ସେଗୁଡ଼ା ବି ପିଲା ଦେଇଥିଲେ କିଛି କିଛି ପିଲା ହୋମୱାର୍କ କରିକି ଫଟୋ ସେଣ୍ଡ କରୁଥିଲେ କିଛି ପିଲା କରିନଥିଲେ। ତ ସେଥିପାଇଁ ଯାହା ହେଲେ ବି ଛୁଟି ଭିତରେ ପିଲା ତ ମାମୁଁ ଘର ଯିବେ। ଅ ବନ୍ଧୁଘର ବୁଲିବେ। ଖେଳକୁଦ ତ କରିବେ ତା ଭିତରେ କୋଉଠି ମନେ ରଖିଛନ୍ତି ସେ ପାଠ।
ହୁଁ ପାଠ ମନରଖୁଚି ମାନେ ଆ କହିବାକୁ ଗଲେ ପାଠ ମନ ରଖୁଚି ଯେତିକି ପିଲା ପାଠ ପଢାରେ ମନ ଦଉଛନ୍ତି ଯୋଉମାନଙ୍କର ଗ୍ୟା ମାନେ ପା ପ୍ୟାରେଣ୍ଟସ୍ ମାନେ ଟିକେ ଧ୍ୟାନ ଦଉଛନ୍ତି ସେମାନେ ତ ପଢୁଛନ୍ତି ସେମାନେ ଛୁଟି କଣ ଛୁଟି ଥିଲେ ବି ସେମାନେ ପଢୁଛନ୍ତି। ଯୋଉମାନେ ଟିକେ ପ୍ୟାରେଣ୍ଟସ୍ ଟିକେ ଧ୍ୟାନ ଦଉନାହାନ୍ତି ପିଲାମାନଙ୍କୁ ସେଇମାନେେ ଟିକେ ପଢା ପଢି ଟିକେ ଛାଡ଼ି ଦଉଛନ୍ତି ସ୍କୁଲ ନ ଆସିଲେ ତାଙ୍କୁ ବିିକ ବେଶୀ ଫୋକସ୍ କରିବାକୁ ପଡ଼ିବ।
ହଁ ଆମର ତା ପୂର୍ବରୁ ଯେତେବେଳେ ମିଟିଂ ବି ରଖା ହେଇଥିଲା ଛୁଟି ପୂର୍ବରୁ ଗୋଟେ ମି ଥିଲା ସେଥିରେ ବି ପ୍ୟାରେଣ୍ଟସ୍ ମାନଙ୍କୁ କୁହାଥିଲା କି ଏଇ ଦି ମାସ ଯୋଉ ସମରଭା ସମରଭାକେସନ ରହିବ ତା ଭିତରେ ଟିକେ ହ ଫୋକସ୍ କରିବେ ପିଲାଙ୍କର ଟିକେ ସ୍ପେସିଆଲି ଅକ୍ଷର ଚିହ୍ନିବା ଶବ୍ଦ ପଢିବା ବହି ପଢିବା ଯେମିତି କିି ସ୍କୁଲ ଖୋଲିଲା ବେଳକୁ ପିଲା ଆଟଲିଷ୍ଟ ପଢି ପାରୁଥିବେ ବହିଟା କ୍ଲିୟରଲି। ଶିଶୁ ବାଟିକା ପ୍ରଥମ ପିଲାର ତ ସବ କିନ୍ତୁ ଯିଏ ଦ୍ଵିତୀୟ ତୃତୀୟ ଚତୁର୍ଥ ପଞ୍ଚମ ରହିଲେ ସେମାନେ ଟିକେ ବହି ପଢା ତ ଅଭ୍ୟାସ କରିବା ଦରକାର ନା।
ହୁଁ ହୁଁ ସେଇଟା ସତ କଥା। ହେଲେ ଏଏ ସେ କ୍ଷେତ୍ରରେ କଣ କରାଯିବ ଯୋଉଠି ପ୍ୟାରେଣ୍ଟସ ମାନେ ହିଁ ଇ ଏ ଯୋଉମାନେ ବିଲକୁଲ ପାଠ ପଢି ନାହାନ୍ତି ସେ ସେମାନେ ନିଜେ ଆୱାର୍ ନାହାନ୍ତି ପାଠ ପଢା ପ୍ରତି। ତି। ମାନେ ଅ ଏଠି ଲାଗୁନି କି କି ପିଲାଙ୍କୁ ମୋଟିଭେଟ କରିବାଠୁ ଏଠି ବେଶୀ ଆବଶ୍ୟକ ହଉଛି କଣ? ପ୍ୟାରେଣ୍ଟସ୍ ମାନଙ୍କୁ ଟିକେ ମୋ
ପ୍ୟାରେଣ୍ଟସ୍ ଇ ହଁ ମୋଟିଭେଟ୍ କରିବା।
ହୁଁ। ।
ପ୍ୟାରେଣ୍ଟସ୍ ମାନଙ୍କୁ ମୋଟିଭେଟ କରିବା ପାଇଁକା ଆମେ ସବୁ ପ୍ରକାର ଚେଷ୍ଟା କରୁଛୁ। ବାରମ୍ବାର ମି ମିଟିଁ ରଖୁଛୁ। ପ୍ୟାରେଣ୍ଟସ୍ ମାନଙ୍କୁ ତା ବିଷୟରେ କଣ? ବୁଝଉଚୁ। ତାପରେ ସେମାନେ ବି ବୁଝୁଚନ୍ତି। ପିଲାଙ୍କର ପାଠପଢା ଟା କେତେ ଜରୁରୀ। କିନ୍ତୁ କିଛି ପ୍ୟାରେଣ୍ଟସ୍ କଣ କରୁଛନ୍ତି ନା ନିଜର ବ୍ୟସ୍ତବହୁଳ ଜୀବନ ଭିତରେ ଏତେ ବ୍ୟସ୍ତ ରହି ଯାଉଛନ୍ତି କି ପିଲାଙ୍କୁ ଟିକେ ଅଣଦେଖା କରିଦଉଛନ୍ତି।
ହୁଁ ହୁଁ ଏଇଟା ତ ସବୁଆଡେ ହଉଛି କାରଣ ସେମାନେ ବି ତ କାମ କଲେ ଖଟିଲେ ସେମାନେ ବି ତ କିଛି ରୋଜଗାର କଲେ ତ ପରିବାର ପୋଷିବେ। କି ହଉଛି ଧୀରେ ଧୀରେ ସମୟ ଲାଗିବ ଏସବୁ ଜିନିଷ ଟିକେ ପରିବର୍ତ୍ତନ ହବାକୁ।
ହଁ ସେମାନେ କଣ କି ବ ଟିଉସନ ପଠଉଛନ୍ତି ପିଲାଙ୍କୁ, ସ୍କୁଲ ବି ପଠଉଛନ୍ତି, ଏମତି ନାଇଁ କି ସେମାନେ ପିଲାଙ୍କୁ ଘରେ ରଖ ଛନ୍ତି। କିନ୍ତୁ ଯେତେ ଯାହା ହେଇଲେ ବି ସନ୍ଧ୍ୟାବେଳେ ଘ ଘଣ୍ଟା ଟେ ଯଦି ପିଲାଙ୍କ ପାଖରେ ବସିକି ଦେଖନ୍ତେ ପାଠ ପଢାଅ ସେମାନଙ୍କୁ ପଢିବା ଆସୁ ନ ଆସୁ। କିନ୍ତୁ ଯଦି ଆଟଲିଷ୍ଟ୍ ପିଲାଙ୍କ ପାଖରେ ଟିକେ ବସିକି ଦେଖିବେ କି କଣ ଦିଆଯାଇଛି ପାଠ? ଯାହା ଦିଆଯାଇଛି କର। ଟିକେ ପିଲା ତ ଉଁ ସିରିଅସ ହେବେ ପାଠ ପଢା ପ୍ରତି।
ତ୍ରୁଟି ପିଲାଙ୍କର କଣ ପାଠପଢା ପ୍ରତି ଟିକେ ତାଙ୍କର ଟିକେ ଗାଡିଆନ ମାନଙ୍କ ପ୍ରତି ଟିକେ ଡର ରହିବ। ଆଉ ପାଠ ପଢା ପାଠଟାକୁ ବି ତାଙ୍କର ସବୁବେଳେ ନଜରରେ ରହିବ। କି ଆମକୁ କଣ କରିବାର ଅଛି ଆଜି ପାଠଟା ଆମକୁ ଆଟଲିଷ୍ଟ ଥରେ ମାନେ ନଜରକୁ ଆସି ନଜରରେ ରହିଲେ ଟିକେ ପାଠଟା ସେଇଟା ଟିକେ ମାଇଣ୍ଡ ରେ କିଛି ନା କିଛି ପରସେଣ୍ଟ ତ ଆଡ ହବ। ସେଇଟା ହଉନି।
ସେଇଟା ହଉନି। ଅ ତମରପା କ୍ଲାସ ର ପିଲା ଯୋଉ ପିଲାମାନେ ଅଛନ୍ତି। କେତେ ପରସେଣ୍ଟ ପିଲା ଆଭରେଜ ରେ ରହୁଛନ୍ତି ଆଉ କେତେ ପରସେଣ୍ଟ ଭଲରେ। ଓ କେତେ ପରସେଣ୍ଟ ପୁରା କଣ ପୁରା ଇସ୍ କମ୍ ଲେବଲ୍ ରେ ରହୁଛନ୍ତି ହଁ। ବିଲୋ ଆଭରେଜ ରହୁଥାନ୍ତି।
ଉଁ ମାନେ କହିବାକୁ ଗଲେ ଯେହେତୁ ମୋର ଅ ସେଇଟା ଗୋଟେ ବସ୍ତି ପାଖାପାଖି ଏରିଆ। ମାନେ ପ୍ରାୟ ବସ୍ତି ପିଲା ସେଠିକି ସ୍କୁଲକୁ ଆସୁଛନ୍ତି ତ। ସେଠି ଉ ମାନେ କହିବାକୁ ଗଲେ ହଣ୍ଡ୍ରେଡ ରୁ ଟୋଣ୍ଟି ପରସେଣ୍ଟ ପିଲା ଜାଣିକି ଟିକେ ଭଲ ପାଠ ପଢୁଛନ୍ତି। ଆଉ ଆଇ ଉଁ ଆଉ ଏମତି ଫିଫ୍ଟି ପରସେଣ୍ଟ ଓଳିଆ ଯୋଉମାନେ ଅଛନ୍ତି ଯୋଉମାନେ ନର୍ମାଲ ମାନେ ଠିକ ଠାକ ପାଠ ପଢୁଛନ୍ତି ପଢି ପାରୁଛନ୍ତି। ତାପଟେ ଆଉ ଆଉ ଯୋଉ ରହିଲା ଆମର ଥାର୍ଟି ପରସେଣ୍ଟ ପିଲା ସେମାନେ ବିଲୋ ଆଭରେଜ୍ ରହୁଛନ୍ତି। ଯେଉଁମାନଙ୍କୁ କି ମାନେ ଉଁ ତାଙ୍କୁ ମେନ୍ ଷ୍ଟ୍ରିମ କି ଆଣିବା ଲାଗି ବି ଆହୁରି ବୋହୁତ ପରିଶ୍ରମ କରିବାକୁ ପଡିବ ଧୀରେ ଧୀରେ ଚେଷ୍ଟା ଚାଲିଛି। ଆସିଯିବେ ସେମାନେ ଏତିକି ତ ଆଶା ଅଛି।
ଆମଠାରୁ ତ ବେଶୀ ତମକୁ ପ୍ରୋବ୍ଲେମ ହୋଉଥିବ। କାହିଁକି ନା ଆମର ତ ବାପା, ମା ବସ୍ତି ଏରିଆ ଯେହେତୁ ତମର ଆମର ଗାଁ ଏରିଆରେ ବା ପା ମାଙ୍କ ଭିତରୁ ଆଟଲିଷ୍ଟ ମା ମାନେ ଘରେ ତ ରହୁଚନ୍ତି, କିନ୍ତୁ ବସ୍ତି ଏରିଆରେ କଣ ହୁଏ ନା ବେଶୀ ବାପା, ମା ଦି ଜଣ ଯାକ କାମକୁ ପଳାନ୍ତି। ସେଠି ପିଲା କେମିତି ଆସନ୍ତି ସ୍କୁଲ ନା ଆସନ୍ତିନି କେମିତି କଣ ମ୍ୟାନେଜ କର।
ବୋହୁତ ମାନେ କହିବାକୁ ଗଲେ କୋ ବୋହୁତ କହି କହିକି ପିଲାଙ୍କୁ ଆ ଣିବାକୁ ପଡୁଚି ଏବେ ତ ସେମାନେ ଆସୁଚନ୍ତି ଆଉ ଯେହେତୁ ବା ପା, ମା ତାଙ୍କର ରହୁନାହାନ୍ତି ଘରେ ତ ଏମିତି ବେଳେ ବେଳେ କଣ ହୋଉଚି ନା ଯୋଉମାନଙ୍କର ଗୋଟେ ଗୋଟେ ଝିଅ ଅଛନ୍ତି। ଯୋଉ ମାନଙ୍କର ସାନ ଭାଇ ମାନେ ଛୋଟ ଛୋଟ ଭାଇ ଅଛନ୍ତି ଘରେ ତାଙ୍କୁ ଜଗିବା ଲାଗି ଆଜି ବି ଗାଡିଆନ ମାନେ କଣ କରୁଚନ୍ତି ନା ତାଙ୍କୁ ଛାଡି ଦେଇ ସେ ଝିଅକୁ ରଖି ଦୋଉଚନ୍ତି ଘରେ। ତ ସେଠି ସେ ଝିଅ ଟା ଆସିପାରୁନି ସେ ଝିଅଟା ମାନେ କହିବାକୁ ଗଲେ ତା ଇଏ କାମ ବି କରୁଚି କନ ମାନେ ଘର ଜଗିବା ଦାୟିତ୍ୱ ହେଟା ନୋଉଚି। ଆଚ୍ଛା ମୁଁ ଏଇଠି ଗୋଟେ ଜିନିଷ ମୁଁ ଶୁଣିଥିଲି ଏବେ ଆମର ଗୋଟେ ଏ ହେଇଥିଲା ଗୋଟେ ଏଇନା ଗୋଟେ ଟୁ ଗୋଟେ ଟ୍ରେ-ଟ୍ରେ-ଟ୍ରେନିଂ ହେଇଥିଲା ଏଇ ଚାଇଲ୍ଡ ସେଫ୍ଟି ଓପରେ।
ହାଲୋ।
ସେଠି ଏଇଟାକୁ ବି କାଉଣ୍ଟ କରାହୋଉଚି କି ଏଇଭଳିଆ ପିଲାମାନଙ୍କୁ ବି ଏଇ ଯୋଉ ଯୋଉମାନେ କଣ ଯୋଉ ଛୋଟ ଛୋଟ ଛୁଆ ମାନଙ୍କୁ ଘରେ ସମ୍ଭାଳିବାକୁ ରଖି ଦୋଉଚନ୍ତି। ଗାଡିଆନ ମାନେ ଏଟା ବି ଗୋଟେ ଚାଇଲ୍ଡ ଲେବରରେ ଯିବ। ଏଟା ଆଗେ ଜାଣିଚନ୍ତି?
ନାଁ ନାଁ ସେ ବିଷୟରେ ତ ମୁଁ ଜାଣି
ହଁ ଏଇଟା ମୁଁ ବି ଶୁଣିବାକୁ ପାଇଲିି କି ଏଟା କହିଲି ମାନେ ଠିକ୍ କଥା ଏଟା ଯେ ଯଦି ସେମାନେ ବି ଘର ସମ୍ଭାଳିବ ତ ସେମାନେ ବି କାମ କରୁଛନ୍ତି ଝିଅମାନେ। ସେମାନଙ୍କୁ ପାଠ ପଢାରୁ ବଂଞ୍ଚିତ କରାଯା କରିକି ରଖା ହୋଉଚି ଅନ୍ୟ କୌଣସି କାମରେ ଲଗା ଯାଉଚ ମାନେ ଏଟା ବି ଗୋଟେ ଚାଇଲ୍ଡ ଲେବରରେ ଯିବ।
ଏଇଟା ପୁରା ସ୍ଵେଚ୍ଛାକୃତ ଭାବେ ହେଇଯାଉଚି ନା। ମାନେ ବାପା ମା ସ୍ୱେ ଚ୍ଛାକୃତ ଭାବେ ପିଲାଙ୍କୁ ରଖୁଛନ୍ତି ପିଲା କୁ ଛାଡୁନାହାନ୍ତି ହଁ।
ହୁଁ ତ ଏଇଟା ବି ଗୋଟେ କହିବାକୁ ଗଲେ ଏଟା ବି ଗୋଟେ ଛୋଟ କ୍ରାଇମ୍ ଟାଇପର ଛୋଟ କଣ ଏଟା ଗୋଟେ ବଡ କ୍ରାଇମ୍ କହିବାକୁ ଗଲେ। ଆମେ ଜଣକୁ ଗୋଟେ ଯେକୌଣସି ଗୋଟେ ଉଁ ଆମର ନାଗରିକ ଭାରତୀୟ ନାଗରିକ ଗୋଟେ ପିଲାକୁ ଯଦି ତାର ଅ କଣ ଉଁହୁଁ ଗୋଟେ ଯୋଉ ମୌଳିକାର ଅଧିକାରରୁ ଯୋଉ ବଞ୍ଚିତ କରି ରଖାଯାଉଚି।
ଏଟା ବି ଗୋଟେ କ୍ରାଇମ୍ ଏଥିପାଇଁ ବି ପ୍ୟାରେଣ୍ଟସ ମାନଙ୍କୁ ଆୱାର କରିବାକୁ ପଡିବ। ଭଲସେ କି ଏସବୁ କାମ ବି ନକରନ୍ତୁ। ଆମେ ବି ଯାଇ କହିଚୁ ବୋହୁତ ଥର। ଆସୁନି ଆଉ କେତେଟା ପିଲା ରହୁଚନ୍ତି ଯୋଉମାନେ ମୁଖ୍ୟ ପ୍ରୋବ୍ଲେମ ରହୁଚି କଣ ପିଲାମାନେ ମାନେ ହୋଉଚି ମୁଖ୍ୟଟି ହୋଉଚି ଯେହେତୁ ଗାଡିଆନ୍ ଗାଡିଆନ୍ ମାନେ ରହୁନାହାନ୍ତି ଘରେ ବାପା ମା କେହି ବି ତାଙ୍କର ଗୋଟେ ଖାଇ ବା ପିଇବାରେ ବୋହୁତ ପ୍ରୋରବ୍ଲେମ। ପ୍ରାୟ ସ ଯେତେବେଳେ ମର୍ଣ୍ଣିଂ କ୍ଲାସ କରୁଚି ସମସ୍ତେ ଉପାସ ଆସୁଚନ୍ତି ଏମିତି ଡେ ଟାଇମରେ ଦଶ ଟଙ୍କା ଧିରିକି ପଳେଇ ଆସିଥିବେ ଘରୁ କିଛି ଖାଇ ନଥିବେ। ତାଙ୍କୁ ଏଇଠି ଡବଲ ଟାଇମ୍ ବି ଖାଇକୁ ଦବାକୁ ପଡେ ଗୋଟେ ଗୋଟେ ଦିନ୍। ଏମିତି ବି କେସ୍ ତମର ଆସେ ନା ଆସନି?
ନାଇଁ ଆମର ତ ଏଠି ଆସେନି। ଆମର ପିଲାକୁ ଯେହେତୁ ଗାଁ ଏରିଆ ତ ଏତେ ଅସୁବିଧା ହୁଏନି। ବାପା, ମା ମାନେ ସବୁ ଘରେ ରୁହନ୍ତି। ତାପରେ ଉଁ ସେମାନେ ଟିକେ ପିଲାଙ୍କର ଯତ୍ନ ଭଲସେ ନେଇପାରନ୍ତି।
ହୁଁ
ଆଉ ପରିବାର ଭିତରେ ରହୁଛନ୍ତି ମାନେ ଯଦି ମା ବାପା ବି ନ ରହୁଛନ୍ତି ପାଖରେ ତ ଜେଜେମା ଜେଜେ ବାପା ଏମାନେ ଥିବେ। ଦାଦା ଖୁଡି ବଡ ବାପା ପ୍ରାୟତଃ ଜଏଣ୍ଟ ଫ୍ୟାମିଲିରେ ରହୁଛନ୍ତି। ତ ସେଥିପାଇଁ ନା ସେମିତି କିଛି ତାଙ୍କୁ ଅସୁବିଧା ହଉନି ପିଲାଙ୍କୁ। ନା ଠିକ ଠାକ ଆଉଛନ୍ତି। ଆଉ ବାକି ତ ଖାଇବା ପାଇଁ ଯୋଉମାନଙ୍କୁ ଯଦି ବି ଭୋକ ଲାଗିଲା। କିଛି ନୁହଁ ସେ ସବୁ ପାଇଁକା ତ ମଧ୍ୟାହ୍ନ ଭୋଜନ ଅଛି।
ହଉ ଏଇଟା ତ ବହୁତ ଭଲ କଥା ହଉ ଠିକ ଅଛି ମୁଁ ଏବେ କଲ ରଖୁଛି। ମୁଁ ଆପଣଙ୍କୁ ପରେ କଲ୍ କରୁଛି ଆଉଥରେ।
ହଉ ଠିକ୍ ଅଛି।
ଠିକ ଅଛି।